ହଁ ମ୍ୟାଡ଼ାମ ନମସ୍କାର।
ହାଲୋ।
ହାଲୋ। ହଁ ମ୍ୟାଡ଼ାମ ନମସ୍କାର। କଣ କରୁଥିଲେ?
ଭଲ ଅଛନ୍ତି?
ଆଜ୍ଞା।
ଏଇ ଯଉ ହଁ, ହଁ ମୁଁ ବି ଭଲ ଅଛି, ଆପଣ କ କରୁ ଥିଲେ?
ମୁଁ ବି ସେଇ ଖାଇକି ଆସିକିରି ଗଡୁଛି ଟିକେ ଆଉ। ଆଉ କଣ ଥିଲା ଆଜି ଲଞ୍ଚ ରେ?
ଲଞ୍ଚରେ ଥିଲା ଏଇ ଭାତ ମାଛ ତରକାରୀ, ଆଛା ନାଇଁ ଆମର ଆମିଷ ହେଇଥିଲା। ଆପଣଙ୍କର ଆଜି ନିରାମିଷ ଥିବ ଆଉ।
ହଁ, ହଁ, ହଁ ଆମର ଭେଜ୍ ହେଇଥିଲା।
ହୁଁ।
ଉଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ, ହଁ ଭଲ।
ହଁ ଆଉ ହ ସନ୍ଧ୍ୟାବେଳେ କଣ କରିବେ, ମାର୍କେଟ ଫାର୍କେଟ ଯିବାର ଅଛି? ମୁଁ କହିଲି ସନ୍ଧ୍ୟାବେଳେ ମାର୍କେଟ ଯିବାର ଅଛି ନା ନାଇଁ?
ନାଇଁ ନା ମୁଁ ସନ୍ଧ୍ୟା ବେଳେ ଘରକୁ ପଳେଇବି। ନାନୀ ଘରେ ଅଛି ତ। ଘରକୁ ଯିବି ପାପା ଆସିବେ, ଘରକୁ ଯିବି।
ଓହୋ କଣ କହୁଥିଲେ ଆପଣ?
ମୁଁ କହୁଥିଲି କି, କଣ ଭୁଲିଗଲି। ଯୋଉ ମୁଁ କହୁଥିଲି ଆପଣଙ୍କର ଘରେ ସବୁ କଣ ପର୍ବପର୍ବାଣି ପାଳନ ହୁଏ?
ଘରେ ମ୍ୟାଡାମ ଆମର ରଜ ତ ହୁଏ। ତାପରେ ର ରଜର ତ ଚାରି ଦିନ ପୁରା ଭଲ ସେ ପାଳନ ହେଇକି ଚତୁର୍ଥ ଦିନ ଯୋଉଟା ବସୁମତୀ ସ୍ନାନ ହୁଏ
ହଁ ହଁ।
ସେଇଟା ଭଲରେ ପାଳନ କରନ୍ତି, ପ୍ରଥମାଷ୍ଟମୀ କରାହୁଏ। ସାମ୍ବଦଶାମୀ ପୂଜା ହେଲା। ଆଉ ଦୀପା ଦୀପାବଳିରେ ଯୋଉ ବା ହଁ ହଁ ହଁ ଯାହା କହିଲେ ମ୍ୟାଡାମ ସବୁ ମାସରେ ଆପଣଙ୍କ ଟା ଲେଖେ ପର୍ବ ଚାରିଟା ପାଞ୍ଚଟା ଏମିତି ପର୍ବ ପାଇବେ ଆଉ ଏବେ ତ ଏବେ ଜଷ୍ଟ ରଜ ଗଲା ନା ଏଇଠି ଏବେ ଆସୁଛି ଅଣତିରିଶରେ ପଡିବ ମୋ ବୋଧେ ସ୍ନାନ ପୂର୍ଣ୍ଣିମା।
ହଁ ଦେବସ୍ନାନ ପୂର୍ଣ୍ଣିମା ପ୍ରଥମାଷ୍ଟମୀ ପଡିବ।
ହଁ ପ୍ରଥମାଷ୍ଟମୀ ଆଗକୁ ଅଛି କିନ୍ତୁ ପ୍ରଥମେ ଦେବସ୍ନାନ ପୂର୍ଣ୍ଣମୀ ତା ତାର ଆସିଯିବ ରଥଯାତ୍ରା ପନ୍ଦର ଦିନ୍ ତାର ପନ୍ଦର ଦିନ୍ ପରେ ତାପରେ ପୁଣି ପୁ-ପୁରା ପୂଜା ମାସ ଚାଲିବ। ଉଁ -ଆଁ -ଜନ୍ମାଷ୍ଟମୀ ହେଲା ଗଣେଶ ପୂଜା ହେଲା ଖୁଦୁରୁକୁଣୀ ଉଷା ଏଇଟା ପୁରା ଚାଲିବ ନୂଆଖାଇ ଏଇସବୁ ନୁଆଖାଇ ତାପରେ ପୁଣି ଦଶହରା, ଦୀପାବଳି କୁ ସବୁ ଏଇ ଲାଇନ୍ ରେ ଚାଲେ। ହଁ ଭଲ ଲାଗେ ସବୁ ମାସରେ ପର୍ବ ଟା ଆମର ପଡିଲେ ଆମେ ପାଳନ କଲେ।
ଜୁନ୍ ଜୁଲାଇ ରେ ତ ଷ୍ଟାର୍ଟ ହେଇଯାଏ ଆଉ।
ହଁ- ହଁ ଏଇ ଭିତରେ ତ ଷ୍ଟାର୍ଟ ହବ ଆଉ ଏଇ ମାସରୁ ରଜ ପରଠୁ ସବୁ ଷ୍ଟାର୍ଟ ଭଲ୍ ଲାଗେ। ଆପଣଙ୍କ ଘରେ ବି ସବୁ ପାଳନ ହୁଏ ତ?
ହଁ -ହଁ -ହଁ ଆମର ଏପଟେ ଗାଁ ନା ତ ହଁ- ଭଲରେ ହୁଏ ସବୁ ହଁ -ହଁ ସବୁ ଆଜି ଯେମିତି ଶି ବୈବାହ ଆଜି ବି ମନ୍ଦ୍ ମନ୍ଦିରରେ ବହୁତ୍ ମାନେ ଆଡମ୍ବରରେ ହଉଚି ଶିବ ବିବାହ। ପୁରା ସନ୍ଧ୍ୟା ଆଉ ଟିକେ ପରକୁ ଆଉ ଗୋଟେ ମନ୍ଦିର ପାଖରୁ ବାହାରିବ ପୁରା ରୋଷଣୀ ଫୋଷଣୀ ହେଇକି ବାହାରିବ।
ହ
ମାନେ ଆସିବ୍ ବେ -ଶ-ଶିବ ଆସିବେ ପୁରା ରୋଷଣୀ ଫୋଷଣୀ ପୁରା ବଡ ଆକାରରେ -ହଁ।
ଶିବଙ୍କ ତ ଯାଇଥିବେ ହେଟି ବାହା ହବା ପାଇଁକା। ଆଜି ବାହା ହେଇକି ରିଟର୍ଣ କରିବେ ନା ପାର୍ବତୀଙ୍କୀ ନେଇକି।
ହଁ ମାନେ ଆ- ଏପଟେ ହୋ- ଆଜି ହିଁ ହେଇଯାଏ ସବୁ।
ଓ ଆଚ୍ଛା ଗୋଟେ ଦିନରେ ନାଇଁ ଆମର ଭୁବନେଶ୍ଵରରେ ଆପଣ ଯଦି କେବେ ସୁଯୋଗ୍ ମିଳେ ଯଦି ଆସିକି କେବେ ଦେଖିବେ ଏ- ବହୁତ୍ ଭଲ ଲାଗିବ। ମାନେ ଯେମିତି ଆମର ଓଡିଆ ଘରେ ଗୋଟେ ବାହାଘର ପାଇଁ ଆମର ପାଳନ ଯେମିତି କରାଯାଏ ବାହାଘର ପୂର୍ବ ଦିନ ହେଲା ମଙ୍ଗନ ତା ପରଦିନ ମଙ୍ଗନ ପରଦିନ ବିଭାଘର। ଆଉ ବା- ହଁ- ତ ଲି -ପ୍ରଭୁ ଲିଙ୍ଗରାଜଙ୍କର ବି ଆମର ସେମିତି ହିଁ ହୁଏ। ଶୀତଳ ଷଷ୍ଠୀ ପାଳନ ଆ-ସେଇଭଳିଆ କରା ହୁଏ ମଙ୍ଗନ- ମଙ୍ଗନ ରହିଲା ମାନେ ଆଜି ଶୀତଳ ଷଷ୍ଠୀ ତ କାଲି ମଙ୍ଗନ ହେଲା। ତାପରେ ଯେମିତି ଆମର ଗୋଟେ ବର ଯାଉଚି ବାହା ହବା ପାଇଁକା ରୋଷଣୀ ନେଇକି ବାରାତି ନେଇକି ଯଉ ଉଁ -ବା-ବାହାରେ ସେଇଟା ବି ଠା-ଆଁ-ଯାଆନ୍ତି ସେମିତି ଯିବେ ତାପରେ
ଆମର ହବ ସେଇଟାକି
ଶୀତଳ ଷଷ୍ଠୀ ତାପରେ ସେଠି ବାହାଘର ସରିଲା ପରେ ବୋହୂ ନେଇକି ଆସିଲାଳୁକୁ ବି ସେଇଟା ପୁଣି ସେ ରୋସଣ କରିକି ଆସିବେ।
ଓହୋ।
ବହୁତ୍ ଧୁମଧାମ୍ ରେ ପାଳନ କରାଯାଏ।
ଏଠି ଦି -ଦି ଜଣ ଯାକ ଏଇ ମନ୍ଦିରରେ ସ୍ଥାପନା ଯେ ତେ ଏଠୁ ଗୋଟେ ମୂର୍ତ୍ତ୍ ତି ଯାଏ ପୁରା ରୋଷଣୀ ହେଇ ହେଇକି ଆସେ ଏଇଠୁ ବାହାଘର ହେଇଲେ ଏ ରହିଲେ ଆଉ।
ହଁ।
ସେଇଠି ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେରିକା ବି ରାତିରେ ହୁଏ।
ଓହୋ ଭଜନ ସମାରୋହ ହେରିକା ହଉଥିବ ପ୍ରସାଦ୍ ସେବନ ହୁଏ ନା ନଥାଏ?
ହଁ -ହଁ -ହଁ।
ହଁ ଆ ମ୍ୟାଡାାମ ଆପଣଙ୍କର ଆମ କାଲି ପ୍ରସାଦ ସେବନ ରୁହେ ନା ନାଇଁ? ସାଂସ୍କୃତିକ କାର୍
ସେଇଟା ତ ମେନ ଆଉ ହଁ ସେଇଟା ମେନେ ଦି ଓଳି ୟେ। ନିମନ୍ତ୍ରଣ ଥାଏ। ଖରା ବେଳେ ଥାଏ ରାତିରେ ବି ହୁଏ।
ହଁ
ହଁ
ବୁଝିଲେ ମୁଁ କହିଲି ମ୍ୟାଡାମ ଆପଣଙ୍କର ସେପଟେ, କୁମାର ପୂର୍ଣ୍ଣିମା କୁ କେମିତି ପାଳନ କରନ୍ତି? ଉଁ ଝିଅ ମାନେ ସବୁ?
କେମିତି ମାନେ ସେଟା ତ ଝିଅ ମାନଙ୍କର ସବୁଠୁ ବଡ଼ ମାନେ କହିଲେ ହଉ ଚଳେ ବଡ ପର୍ବ। ହଁ ରଜ ଗୋଟେ, କୁମାର ପୂର୍ଣ୍ଣମୀ ଗୋଟେ। ଯାହା। ଯଉ ଯୋଉ ଝିଅ ମାନେ ଯୋଉଠି ଥାଆନ୍ତୁ ଗାଁ କୁ ନିଜ ଘରକୁ ଆସିବା କଥା ଆସିବେଁ କିଛି ନହେଲେ ବି ନୂଆ ଡ୍ରେସ ପିନ୍ଧିବା କଥା ପିନ୍ଧିବେ। ଆମର ବି ଏଠି ଏଇଠି ଏଠି ତ ସବୁ ଝିଅ ମାନେ ବାହା ହେଇଗଲେଣି, ଯାହା ଟିକି ଟିକି ଝିଅ ମାନେ ଅଛନ୍ତି। ଆମେ ଯେତେବେଳେ ସମସ୍ତେ ଆମ ଘରେ ବି ଆମେ ଚାରି ଭଉଣୀ। ଆମେ ଯେତେବେଳେ ପୁରା ହଁ ଆମେ ଯେତେ ଯେତେବେଳେ ପୁରା କରୁ ପୁରା ଧୁମଧାମରେ। କରୁ ସକାଳୁ ତ ଆମର ଯେହେତୁ ବ୍ରାହ୍ମଣ ଆମର ଆଞ୍ଜୁଳି ଟେକା ନାହିଁ।
ନାଇଁ ଆପଣଙ୍କ ଘରେ ନାହିଁ। କିନ୍ତୁ ସେଇଟା ଆମ ଘରେ ଅଛି ଆମର ଖଣ୍ଡାୟତ ଯେହେତୁ ଅଂ ଆମର ସକାଳୁ ଉଠିକି ଆଞ୍ଜୁଳି ଟେକା ଆଉ ତମେ ଯଦି
ନାଇଁ ଆମର ସେଟା ନାହିଁ କିନ୍ତୁ ଆମର ସେଇଟା ସନ୍ଧ୍ୟା ବେଳେ ଚଉରା ପାଖରେ ଆଞ୍ଜୁଳି ଦଉ ଆମେ।
ହଁ ହୋ ହଁ ସେଇଟା ତ ଆମର ଅଛି। ସେଇଟା ନାହିଁ ଆମର ଅଛି ଆଉ ଆମର ଯଦି ଭୋରୁ ମାନେ କୁହନ୍ତି ଯେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିକି ଗାଧେଇକି ତମେ ଆଞ୍ଜୁଳି ଟେକି ଦବ ନ କଲେ କଣ ନା ବୁଢା ବର ପାଇବ। ତମେ ଯାହାକୁ ବାହାହବ ସେ ବୁଢା ହେଇଥିବ। ତ ତମେ ବାଧ୍ୟ କୁମାରପୂଣ୍ଣିମା ଯାହାହେଲେ ବି ସେତେବେଳେ ଶୀତ ଟିକେ ଟିକେ ଷ୍ଟାର୍ଟ ହେଇଯାଇଥାଏ ମ୍ୟାଡ଼ାମ। ଆଉ ଭୋରୁ ଉଠିକି ମାନେ ମୁହଁ ଅନ୍ଧାର ହେଇଥିବ ଯୋଉ କୁହନ୍ତି। ସୂର୍ଯ୍ୟ ଆସି ନଥିବେ ଭୋରୁ ଟିକେ ଗାଧେଇବ। ଗାଧେଇକି ପୁଣି ମୁଣ୍ଡ ଧୋଇକି ଗାଧୋଇବାର ଅଛି। ସେମିତି ନାହିଁ ଯେ ଖାଲି ଯାଇକି ପାଣିଢାଲିକି ଆସି ବାହାରି। ହଁ ଆସିକି ଆଞ୍ଜୁଳି ଟେକିବ ସେଇ ଆଞ୍ଜୁଳି ଥୁଆ ହେଇଥିବ
ଏଟା ନାଇଁ କି ଭୋର ହେଲେ ଆଉ ଗାଧେଇବନି।
ଭୋରୁ ହଁ ଭୋର ତା ପୂର୍ବରୁ ଶୁଣ ନା ତଥାପି ମାନୁଛନ୍ତି, ବେଶୀ ଡେରି ନହେଲେ ବି ସାଢେ ପାଞ୍ଚଟା ଛଅଟା ଭିତରେ ଗାଧେଇ ପଡୁଛନ୍ତି।
ହୁଁ ହୁଁ।
ଏଇଟା ଅବଶ୍ୟ ଖରା ଦିନରେ ଯେହେତୁ ଯାଉଛି। ଦିନ ଜଲଦି ହେଇଯାଉଛି। ହ। ହଁ ଓ କିନ୍ତୁ କୁମାର ପୂର୍ଣ୍ଣିମା ଟା ବହୁତ ଭଲରେ ହୁଏ। ଆପଣଙ୍କର ସେପଟେ ଅଛି? କୁମାରପୂଣ୍ଣିମା ହବାକୁ ଥିବ ତା ପୂର୍ବରୁ ଯୋଉ ପିଲାମାନେ ରାତିରେ ଖେଳନ୍ତି ସମସ୍ତେ? ଯୋଉ କଣ୍ଢେଇ ବାହାଘର ବି ହୁଏ ସେଇଟା ଅଛି?
କଂପିଟସନ ହରିକା ବି ହୁଏ।
ମାନେ ସାହି ସାହି ସେଟା କମ୍ପିଟିସନ ହଉଛି।
ହଁ ହଁ ହଁ ହଁ। ଆମର ବି ଅଛି ଏପଟେ ମଜା ଆସେ ବହୁତ। ହଁ ଆଉ ସମସ୍ତେ ବା ଯୋଉ ପୂଜା ସଇଲେ ବା ମାନେ ଗାଁ ସାରା ବୁଲି ବୁଲି ଭୋଗ ଖାଆନ୍ତି। ବଢ଼ିଆ ଲାଗେ ସେଟା ହଁ ମାନେ ଯିଏ ଯାହା ଘରେ ଯାହା ଭୋଗଥିବ।
ଯାହା ଭୋଗ ହେଇଥିବ। ହଁ ମୁଁ କହିଲି ଚାନ୍ଦ ଖାଇସାରିକି ଚାନ୍ଦ ଅଧା ଖାଇକି ଅଧା ଯୋଉ ପାଣିିକି ଫୋପାଡ଼ନ୍ତି।
ନାଇଁ ଆମର ଚାନ୍ଦ ଖାଆନ୍ତିନି।
ଓ ହୋ ଆଉ
ନା ନା ଆମର ଚାନ୍ଦ ଖାଆନ୍ତିନି ଚାନ୍ଦକୁ ମାନେ ପାଣିରେ ପକେଇ ଦିଅନ୍ତି। କିନ୍ତୁ ଚାନ୍ଦ ଖାଆନ୍ତିନି।
ଆଚ୍ଛା ଆଚ୍ଛା ଆପଣଙ୍କର ନାହିଁ ସେଇଟା ନା? ଆମର ଅଛି ଚାନ୍ଦ ଲୁଚିକି ଖାଇବ ଖାଇକି ପାଣି ରେ ନୁହଁତି ଯାହାହଲେ ବି ବାହାରକୁ ଫୋପାଡ଼ି ଦବ ଚାଳକୁ ହେଲା କି କଣ ଏବେ ତ ଚାଳ ନାହିଁ।
ଚାନ୍ଦ ତ ଏତେ ମାନେ ଏମିତି ସେମିତି ହୁଏନି। ମାନେ କଣ ହୁଏ କହିଲେ ଆମର ଆମର ଯୋଉ ବାହାଘର ପରେ ଯୋଉଟା ବଢ଼େନି ମାନେ ମୁଁ ଆମ ଘର କଥା କହୁଛି ବାହା ହଁ ବାହାଘର ପରେ ଯୋଉ ହୁଏ ସେଥିରେ ମାନେ ଚାନ୍ଦ ହୁଏ। ଚାନ୍ଦ ହେଇକି ଭସେଇ ଦିଅନ୍ତି ଆଉ ଯୋଉ ଆମେ ପିଲାବେଳୁ ଯୋଉ କୁମାର ପୂର୍ଣ୍ଣିମା କରୁ ଆମ ଘରେ ଚାନ୍ଦ ଫାନ୍ଦ ହୁଏନି ଯିଏ ମାନେ ଚାନ୍ଦ କରନ୍ତି। ବାହାଘର ପରେ ସେମାନେ ସେଇଟା ଭସେଇ ଦିଅନ୍ତି।
ଆଚ୍ଛା ଏମିତି ତାହଲେ ହୁଏ ନା?
ଆମର ଆ ଆମର କଣ କୁହନ୍ତି କହିଲେ ଚାନ୍ଦ କରିକି ଭସେଇଲେ ଭଲ ନୁହଁ।
ଓହୋ
ସେଥିଲାଗି ଝିଅ ପିଲା ଚାନ୍ଦ ଫାନ୍ଦ କରିକି ଭସ ଇବେନି ଯୋଉ ଥରକ ଉଝେଇବେ ଓଷା ଟା ସେଇ ଥରକ ଚାନ୍ଦ କରିକିନା ଭସେଇଦେବେ।
ଓ ହୋ ହୁଁ
ଆଉ ଆମର ଯୋଉ ଆଞ୍ଜୁଳି ଟା ସେଇଟା ହଁ ଆଞ୍ଜୁଳି ଟା ଆମର ସକାଳେ ଦିଆ ହୁଏନି ସନ୍ଧ୍ୟା ବେଳେ ଦିଆ ହୁଏ। ଚଉଁରାଁ ଉପରେ ହଁ ହଁ। ହଁ।
ଆଚ୍ଛା ହଁ ଆମର ଏପଟେ ବି ବ୍ରାହ୍ମଣ ଘର ଗୋଟେ ସେଇୟା ଅଛି। କିନ୍ତୁ ଏଇ ଆମର ଖଣ୍ଡାୟତ ଯେହେତୁ ଆମେ ସକାଳେ ଆଞ୍ଚୁଳି ଯାହାଟା ଟେକିଥିବୁ ନହେଲେ ଇୟା ସହିତ ସବୁ ସାତ ପ୍ରକାର ହଉ କି ପାଞ୍ଚ ପ୍ରକାର ଫଳ ସେଗୁଡ଼ା ଥିବ। ଆଉ ସନ୍ଧ୍ୟାବେଳେ ସେଇ ଲିଆ ଚକୁଟା ହେଇକି ଲିଆ ଛେନା ହବ ଚାନ୍ଦ।
ଶୁଣନ୍ତୁ ଗୋଟେ ମଜା କଥା ଏଇଥର ବଢ଼ିଆ ମଜା ହେଲା। ତ ମୋତେ ଫଳ ଦେଇଥିଲେ ଆଞ୍ଜୁଳି ଟେକିଆକୁ ତ ମୋ ମାମୁଁ ଆସ ଥିଲେ ଘରକୁ କୁମାର ପୂର୍ଣ୍ଣମରେ ତ ଆସନ୍ତି ନା ବନ୍ଧୁବାନ୍ଧବ କହିଲେ ବୃନ୍ଦାବନ୍ତୀଙ୍କ ଉପରେ ସେ ଫଳ ଫଳ ଫୋପାଡ଼ି ତାଙ୍କ ଦେହ ହାତ ଦର୍ଜ କରିଦେଲୁ। ମୋର ଯେତେବେଳେ ମନେ ପଡ଼େ ତୁ ତ ଚନ୍ଦ୍ରଙ୍କୁ ଟେକୁଥୁଲୁ ଆଉ ବୃନ୍ଦବତୀଙ୍କ ଉପରେ କାଇଁ ଫୋ ପାଡ଼ି ତାଙ୍କୁ ବିଚରା ହଇରାଣ କଲୁ।
ଆଚ୍ଛା ଆଚ୍ଛା ଏମିତି କରିଛନ୍ତି ବଡ଼
ପୂର୍ଣ୍ଣମୀ କଥା କହେ କାହାକୁ ମତେ ଏତେ ହସ ଲାଗେ।
ହଁ ହଁ ହଁ ଶୁଣିକି ମଜା ଲାଗିଲା। ଭଲ ଗୋଟେ ହିଁ ହିଁ କଥାଟେ କହିଲେ ହଁ।
ସେଇଠି ହସି ହସି ଗଡିଚି।
ଆଚ୍ଛା ବୁଝେ ନାଇଁ
ସେଠୁ ମୋ ମାଇଁ କହିଲେ ତାକୁ ପୂଜା ବେଳେ ଡିଷ୍ଟବ୍ କରୁଛ ସେ ଗୋଟେ ମାଙ୍କଡ଼ ବର ପାଇବ। ମୁଁ କହିଲି ଆଉ
ଆଛା ମ୍ୟାଡାମ୍ ବୁଝିଲି। ହଁ ହଁ ମ୍ୟାଡାମ୍ ସେ କଥା ହେଇକି ବୋହୁତ ହସ ଆସିଲା। ପରେ କଥା ହେବି ରଖୁଚି ମ୍ୟାଡାାମ ଆଜ୍ଞା ହଁ।